ହାଲୋ।
ହୁଁ କଣ କରୁଚୁ।
ଏଇ ଛାତ ଉପରେ ବସିଛି ଆଉ ହୁଁ କାଆଁଳ ପାଗ କରିଛି ଛାତ ଉପରେ ବସିଛି ଆଉ।
ପାଗଟା ବି ଏବେ ଟିକେ ଥଣ୍ଡା ଥଣ୍ଡା ଲାଗୁଚି ନା।
ହୁଁ ଆମ ଆଡ଼େ ବି ବର୍ଷା ହେଇଗଲା।
ଆ ଫାଙ୍କା ଯଦି ଅଛୁ ଟିକେ କଥା ହବା।
ହୁଁ ଫାଙ୍କା ଅଛି କଁ କହୁନୁ।
ଆଚ୍ଛା ଇଚ୍ଛା ହଉଛି ଟିକେ ଥଣ୍ଡା ଦିନ ଯେହେତୁ ଟିକେ ଆସୁଛି। ତ ଥଣ୍ଡା ଥଣ୍ଡା ବି ଲାଗୁଛି ଆଉ ଟିକେ ଶୀତ ଋତୁ ଉପରେ କଥା ହବ ଆଉ।
ହଁ ଶୀତ ଋତୁ ଉପରେ କଥା ହଉ।
ହଁ ଯେମିତି ଶୀତ ଋତୁ କୁହାଯାଏ କି ଓଡିଶାର ସବୁଠୁ ପୁରା ମଜାଦାର ଋତୁ।
ଶୀତ ମାନେ ଶୀତ ମାନେ ଖରା ପଖାଳ ଖରାରେ ଯେଉଁ ପଖାଳ ବସିକି ଖିଆଯାଏ। ଆଉ ପିଠାପଣା ପିକ୍ନିକ ବି ଯାଆନ୍ତି। ଆଉ କମଳତଳେ ଯୋଉ ଗପ। ଆଉ ବର୍ଷା ଯାକର ତାପରେ। ଏ କଷ୍ଟ ପରେ ପ୍ରତି ପ୍ରକୃତିର ଉପହାର ଆ ଶୀତ ଋତୁରେ କେବେ ଆସେ।
ହଁ ଶୀତଋତୁ ଆସେ ଯେମିତି ମାର୍ଗଶିର ପୌଷ ମାଘ ମାସ ନଭେମ୍ବର ମଝିରୁ। ଫେବୃଆରୀ ମଝିରୁ ଶୀତ ଋତୁ ଯେତେବେଳେ ଆରମ୍ଭ ହୁଏ ତା ସହିତ। ଓଡ଼ିଶାରେ ଡିସେମ୍ବର ଆଉ ଜାନୁଆରୀରେ ସବୁଠୁ ବେଶୀ କୁଆଡ଼େ ଶୀତ ପଡ଼େ। ଅଁ ତା। ତା ପାଇଁ ତ ସେଥିପାଇଁ କିଛିଟା ଜିଲ୍ଲା ବି ଅଛି ଯେମିତି କନ୍ଧମାଳ। ଆଉ କୋରାପୁଟରେ କୁଆଡ଼େ ପାଞ୍ଚ ଡିଗ୍ରୀ ସେଲସିଅସ୍ ଯାଏ ଖସେ। ଦାରିଙ୍ଗବାଡ଼ିରେ ତ ବରଫ ବି ପଡ଼େ ଯାହାକୁ କୁହାଯାଏ ଦାରିଙ୍ଗବାଡ଼ି ଯେମିତି। ଅ ଓଡିଶାର ଯେମିତି କାଶ୍ମୀରକୁ ଦାରିଙ୍ଗବାଡି କୁହାଯାଏନି କି। ସେମିତି ଦାରିଙ୍ଗବାଡ଼ିରେ ବହୁତ ବରଫ ପଡ଼ି ଶୀତ ଦିନେ।
ଶୀତ ଋତୁୁର ଯୋଉ। ଖାଇବା ଜିନିଷ ମାନେ ବହୁତ ଖାସ୍ ଜିନିଷ। ତ ପାଗ ଦିନ ମାନେ ପାଗରେ ଖରାଦିନ ଯୋଉ ଥଣ୍ଡା। ରାତିରେ ଯୋଉ ଥଣ୍ଡାଟା ସକାଳେ କୁହୁଡ଼ି ଘାସ ଉପରେ କାକର। ଆକାଶର ନୀଳ ସଫା ଆକାଶରେ ବର୍ଷା। ଆଉ ଆଉ ହଉଚି। ବର୍ଷା ନାହିଁ ମାନେ ଆକା ଶୀତ ଋତୁରେ ବର୍ଷା ଦିନ ବର୍ଷା ବି ମଜାଦାର ଆଉ ଯୋଉ ହୁଁ। ଆକାଶରେ ନୀଳ ସଫା ଆକାଶ ବର୍ଷା ନାହିଁ। କି ଶୀତ ଦିନରେ ବର୍ଷା ଋତୁ।
ହଁ ଶୀତ ଦିନ କି ମାନେ ଏଇଟା ତାର ଗୋଟେ ଖାସି୍ୟତ ଅଛି କି। ଖରା ଦିନ ଖରା ରାତି ଥଣ୍ଡା ଯେମିତି ଲାଗେ ଅଁ ସକାଳ ତ ପୁରା କଉହୁଡ଼ିରେ ଯେମିତି ଭରପୁର ତ କହିବା ଅନୁସାରେ। ଘାସ ଉପରେ ବି ଯେମିତି ଧଳା ଧଳା କାକର ପଡିଥାଏ ଦେଖିବାକୁ ବି ବହୁତ ସୁନ୍ଦର ଲାଗେ ନା। ସେ ସେଇଭଳିଆ ଦୃଶ୍ୟ ଅ ଆକାଶ ଯେମିତି ବି ନୀଳ ରୁହେ ସଫା ଆକାଶ ବର୍ଷା ବି ନଥିବ। ଉଁ ସେଇଟା ବି ମାନେ ଫଟୋ ଉଠେଇବା ପାଇଁ ତ ପୁରା ବଢ଼ିଆ ହିଁ ଲାଗେ ପାଗଟା।
ହୁଁ ସବୁ କଥାରେ ଫଟୋ।
ଦିନ ତ ମାନେ ଗୋଟେ କଥା କଷ୍ଟ ଲାଗେ ଯେମିତି ନିଦରୁ ଉଠିବାକୁ ବହୁତ କଷ୍ଟ ଲାଗେ। ଆଉ ପିଲାମାନଙ୍କ ପାଇଁ ତ ଏଇଟା ପୁରା ମାନେ ଗୋଟେ ଦୁଃଖର କଥା ଯେମିତି ଯାହା ହେଲେ ତ ପାଠ ପଢ଼ିବାକୁ ପଡ଼ିବ ନା। ଆଉ ନ ଉଠିଲେ ପୁଣି ନିଦରୁ କେମିତି ହବ ଆଉ ଶୀତ ଦିନ ଖାଲି କମଳ ଭିତରେ ପଶି। ଖାଲି ଗରମ ଗରମ ପାଇବାକୁ ଯେମିତି ଉଷୁମ ଲାଗିବ ସେମିତି ଖାଲି ରହିବାକୁ ଇ ଇଚ୍ଛା ହଉଥିବ।
ଆଉ ଯୋଉ ଶୀତଦିନେ ଯେଉଁ ସ୍କୁଲ। ଶନିବାର ଯେଉଁ ହୋଇଯାଏ ବହୁତ୍ କଷ୍ଟ ଲାଗେ ଯିବା ପାଇଁ।
ହଁ ଶୀତ ଦିନରେତ କମ୍ବଳକୁ ଛାଡି ରହି ହବନିନା ଯେମିତି ମାଛ ବିନା ଯେମିତି ପାଣି ବିନା ମାଛ ରହିପାରେନି ସେମିତି ଶୀତଦିନରେତ ଆମେ ତ ରହିପାରିବାନିନା କମ୍ବଳ ବିନା।
ହୁଁ।
ଅଁ ଶୀତଦିନରେ ପର୍ବପର୍ବାଣିବି ରହିଚି ଯେମିତିକି ପ୍ରଥମା ଅଷ୍ଟମୀ ରହିଚି ଯୋଉଟା କି ମାର୍ଗଶିର କୃଷ୍ଣ ଅଷ୍ଟମୀ କୁହାଯାଏ। ଅଁ ଘରର ବଡ଼ ପିଲା ପାଇଁ ପର୍ବ ଯୋଉଁଟା। ଆଉ ମାଆ ମାନେତ ଉପବାସ ରଖନ୍ତି। ଏଥିପାଇଁ ଏଣ୍ଡୁରି ପିଠା ଖାସ୍ କୁଆଡ଼େ କୁହାଯାଇଛି ହଳଦୀ ପତ୍ରରେ ଯୋଉଟାକି ବିରି ଚାଉଳ ବ ଅଟା ଦେଇ ଆଉ ନଡ଼ିଆ ପୁର ବା ଛେନାପୁର ଦେଇ ଯୋଉଁ ବାପରେ କି ଗୋଟେ ହାଣ୍ଡିରେ ବସାଯାଏ ଆଉତା ସହିତ ମକର ସଂକ୍ରାନ୍ତି ବି ରହି ଚି ଯୋଉଁଟାକି ଜାନୁଆରୀ ଚଉଦରେ ପଡ଼ିଥାଏ ସୂର୍ଯ୍ୟ ମକର ରାଶିକୁ ଯାଆନ୍ତି। ଆଉ ମକର ଚାଉଳର ଭୋଗବି ପ୍ରସାଦବି ବନାହୁଏ ଯୋଉଁଟା ନୂଆ ଚାଉଳ ଆଉ ନଡ଼ିଆ ଆ ଗୁଡ଼ ସେଥିପାଇଁ କଦଳୀ ବି ଦରକାର୍ ରାଶି ଆଉ ଛେନା ମିଶାଇବି ଭୋଗବି ହୁଏ ଯୋଉଟାକିି ଘୁଡ଼ି ଉୁଡ଼ା ନଦୀରେ ବୁଢ଼ାହୁଏ।
ଆଉ ଯେଉଁ ସରସ୍ଵତୀ ପୂଜା ବସନ୍ତୀ ପଞ୍ଚମୀବି ତାକୁ କୁହାଯାଏ। ମାଘ ଶୁକ୍ଳ ପଞ୍ଚମୀ ପାଠ ପୂଜା। ହଳଦିଆ ଲୁଗା ପିନ୍ଧି ସ୍କୁଲ୍ କଲେଜରେ ସରସ୍ଵତୀ ପୂଜା ସେ ତ ଶେଷ ବସନ୍ତ ଆରମ୍ଭ ହୁଏ ମାନେ ଯେବେ ଶୀ ତଋତୁ ସରି ବସନ ବସନ୍ତ ଋତୁ ଆରମ୍ଭ ହୁଏତ ସେବେ ସରସ୍ଵତୀ ସତୀ ପୂଜା ପାଳନ କରାଯାଏ ଆଉ ସ୍କୁଲ୍ କଲେଜ୍ ବି ହୁଁ ସ୍କୁଲ୍ କଲେଜରେ ପିଲାମାନେ ବହି ଖତା ରଖିକି ମାଆଙ୍କ ପାଖରେ ପୂଜା କରନ୍ତି। ଯେହେତୁ ସରସ୍ଵତୀ ମା ଅଁ ବିଦ୍ୟାର ବିଦ୍ୟାଦାତା ତ ସେଥିପାଇଁ ତାଙ୍କ କତିରେ ପୂଜା କରାଯାଏ ସର ଖାତା ବହି ପିଲାମାନେ ପୂଜା କରନ୍ତି।
ଏଉରା କଣ କହୁଚୁ ରହିଯା କୋଉଠୁ କଣ ଛାଡ଼ୁଚୁ।
ହୁଁ କହ?
ସରସ୍ଵତୀ ପୂଜା କହିଲୁ?
ହୁଁ।
ହଁ। ଆ ଯେମିତି ଶୀତଦିନର ଖାଦ୍ୟଟା ଯେମିତି ଗରମ ଗରମ ଥିବ ତାସହିତ ନରମ ନରମ ଥିବ ଖା ଯେତେଟା ଖାଦ୍ୟଫଳ ହବା ଦରକାର୍ ନାହିଁ ପେଟ ପୂଜା ଯୋଉଟାକୁ କୁହନ୍ତି।
ହୁଁ ହୁଁ।
ହଁ ଯେମିତିକିି ପିଠାରେ ଆସିଛି ଆରିସା ପିଠା କାକେରା ପି ଠା ମଣ୍ଡା, ପିଠା ଚିତଉ, ପିଠା ଆଉ ପୋଡ଼, ପିଠା। ଆଉ ମୋ ମାଆଙ୍କ ହାତ ରନ୍ଧା ପିଠା ତ ପୁରା ନିଆରା। ଆଉ ପରିବା କି ଭିତରେ ରହିଚି ଯେମିତି ପରିବା ହୁଏ ଶୀତଦିନେ ଫୁଲକୋବି ବନ୍ଧାକୋବି ଆଉ ଗା ଜର ମଟର ଯୋଉଟାକି ଆଉ ଗୋଟେ ଅଛି ଶାଗ ଯୋଉଟା ପାଳଙ୍ଗ ଶାଗ। ହଁ ମୂଳା ଶୀତଦିନତ ଏସବୁ ପ୍ରଚୁର ଯୋଉଟାକି ତଟକାବି କୁହାଯାଏ। କହ
ହୁଁ। ଆଉ ଯୋଉ ଆଉ ଯୋଉ ରହିଚି ଖେଚୁଡ଼ି। ଆଳୁ ଭର୍ତ୍ତା ଶୀତ ରାତିରେ ଗରମ ଗରମ ଯୋଉ ଚ କୁଡ଼ିକି ଇ ଖାଇବା ସଙ୍ଗେ ସଙ୍ଗେ ଘିଅ ଭଜା, ଆଳୁ ଭର୍ତ୍ତା ଏସବୁ କିଛି ଖାଇବା ନିଆରା। ଆଉ ଖଜୁରୀ ଗୁଡ। ନୂଆଗୁଡ ଅ ନରେନ ଗୁଡ଼ ର ଉଁ ପାଏସ ପିଠା ଏସବୁ ଆଉ କମଳା ପିଜୁଳି ଶୀତ ଦିନ ର ଫଳ ହମ୍ ବଜାରରେ ଅଧିକ ମିଳିଥାଏ ଶୀତଦିନର ଫଳ।
ହଁ ଯୋଉ ଖେଚୁଡ଼ି କଥା କହିଲୁ ତା ଉପରେ ଟିକେ ଘିଅ ବି ଲଗେଇଦେଲେ ଖାଦ୍ୟଟା ଆଉ ଟିକେ ସ୍ଵାଦିଷ୍ଟ ଲାଗିବ କେବେ ଥରେ ଖେଚୁଡି ବନେଇକି ତା ଉପରେ ଟିକେ ମାନେ ଘିଅ ମାନେ ଗୁଆ ଘିଅ ଦବୁ। ନା କି ଡାଲଡା ଘିଅ ଯୋଉଟା କି ଦୋକାନ ମାନଙ୍କରେ ମିଳୁଛି। ସେଟା ତ ପେଟ ପାଇଁ ବହୁତ ଖରାପ ହେଲେ କିନ୍ ଗାଈର ଯଉ ଘିଅଟା ସେଇଟା ହେଉଛି ଦେହ ପାଇଁ ବହୁତ ଭଲ। ତା ସାଥିରେ ମାନେ ପ୍ରୋଟିନ ବି ଯଉଟା କୁ କୁହାଯାଏ ଭିଟାମିନ୍ ବି ଥାଏ। ବେଶୀ ଖାଇଲେ ତ ପେଟର ରୋଗ ଆସିଯାଏ, ଗ୍ୟାସ୍ ବି ବାହାରେ, ଆ, ଲୋକମାନେ ଝାଡା ବି ହେଇଯାଆନ୍ ଜଣ ଜଣଙ୍କ ଦେହରେ ତ ଯାଏନି ଘିଅ ନା ସେଥିପାଇଁ। ଯଦି ବିି ଚାହିଁବୁ ତ ବେଳେ ବେଳେ ଖାଇଲେ କିଛି ହବନି। ତୁ ଯଦି ଚାହିଁବୁ ଖେଚୁଡ଼ିରେ ଟିକେ ଘିଅ ଲଗେଇ ଖାଇବାକୁ ତାହେଲେ ଚଳିବ ଆଉ। ଆଉ ତା ସହିତ ଶୀତ ଦିନର ମଜା ବି କିଛି ଅଛି।
ହୁଁ।
ହଁ ଯେମିତି କିି ପିଲାମାନେ ପିକ୍ ନିକ୍ କରି ଯାଆନ୍ତି ପିକ୍ ନିକ୍ ପାଇଁ ତ ମା ସ ଯେମିତି ଡିସେମ୍ବର ମାସ ଜାନୁଆରୀ ମାସ ପିକ୍ ନିକ୍ ର ସିଜିନ୍ ଯଉଟା କୁହାଯାଏ ପିକ୍ ନିକ୍ ର ତ ଦିନ ସେଇଟା ହେ ନଦୀ କୂଳ ଡ୍ୟାମ୍ ପାର୍କ ଏସବୁରେ ଭୋଜି କରିବାକୁ ପିଲାମାନେ ବହୁତ ଭଲ ହିଁ ପାଆନ୍ତି ବଣଭୋଜି ଯଉଟାକୁ କୁହାଯାଏ। କହ।
ହୁଁ। ଶୁଖିଲା କାଠ ଗୋଟାଇ ନିଆଁ ଜଳେଇ ଚିକେନ ପୋଡ଼ା ବାଇଗଣ ପୋଡ଼ା ଏ ଆଉ ଯୋଉ କରିଥାନ୍ତି। ଆଉ ହଉଛି ମେଳା ବାଲିଯାତ୍ରା କୋଣାର୍କ ଡ୍ୟାନ୍ସ ମାନେ କୋଣାର୍କ ଡ୍ୟାନ୍ସ ଯୋଉ ଓଡ଼ିଶୀ ଡ୍ୟାନ୍ସ ଆଉ ଫେଷ୍ଟିଭାଲ। ଆ।
ରହ ପାର୍ଷ୍ଟ ଟା ମୁଁ କହିବି। ହଁ ଯୋଉ ମେଳା କଥା କହିଲୁ କି କଟକ ପ୍ରସିଦ୍ଧ ଯୋଉ ବାଲିଯାତ୍ରା ମେଳା ତ ଯାଇଛୁ କେବେ ଆ ଆଚ୍ଛା କେବେ ଯଦି ନାଇଁ ମୁଁ ତ ଯାଇନି ସେଠି କୁଆଡେ ବଡ ବଡ ମାନେ ଦୁନିଆର ବଡ ରାମ ଦୋଳି ପଡେ ମୁଁ ଜାଣିଛି। ହଁ ସେଇଟା ତ ଖାସ ଶୀତ ଦିନରେ ହୁଏ। ଆମର ତ ଏପଟେ ଗଜଲକ୍ଷ୍ମୀ ପୂଜା ବି ହୁଏ ଯେମିତି ଗଜ ଲକ୍ଷ୍ମୀ ପୂଜା କହିଦେଲି ଆ ଏଠି ତ ହୁଏନ୍ ଲକ୍ଷ୍ମୀ ନାରାୟଣଙ୍କ ପୂ ଜା ହୁଏ ଆମର ଏପଟେ ଆମ ଏରିଆରେ ଅଂ ଯୋଉଟା ଶୀ ଶୀତଦିନରେ ହୁଏ ଶୀତ ଥଣ୍ଡାରେ ବି ଲୋକମାନେ ବହୁତ କୁଆଡ଼ୁ କୁଆଡ଼ ଲୋକ ଆସନ୍ତି ଭିଡ଼ ବି ଜମେଇଥା ନ୍ତି ଏତେ ଭିଡ଼ ଯେ ଲୋକମାନେ ନିଶ୍ୱାସ ବି ନେଇପାରନ୍ତିନି ଯିବା ପାଇଁ ବହୁତ କଷ୍ଟ ବି ହୁଏ। ଆ ସେ ମେଳାକୁ କେବେ ଥରେ ବୁଲି ଯିବୁ ସେଠି ମହୋତ୍ସବ ବି ହୁଏ। ଅ ସମସ୍ତେ ଯେତେକ ପିଲା ଅଛନ୍ତି ତାଙ୍କର ନିଜ ନିଜର ପ୍ରଦର୍ଶନ କିଏ ନାଚରେ ଦେଖା ଖାଏ ତ କିଏ ଗୀତରେ ଦେଖାଏ କିଏ ଆକ୍ଟିଂରେ ଦେଖାଏ। ଏମିତି ସବୁ ସେଠି ପ୍ରୋଗ୍ରାମ ଚାଲିଥାଏ ପିଲାମାନେ ବହୁତ ବି ଉପଭୋଗ କରନ୍ ନ୍ତି ଲୋକମାନେ ଯୋଉମାନେ ଯାଆନ୍ତି ବି ବହୁତ କଷ୍ଟରେ ଯାଆନ୍ତି କିନ୍ତୁ ଭଲ ଭଲ ଦୃଶ୍ୟ ଦେଖିକି ଆସନ୍ତି। ଆଉ। କମ୍ବଳ ତଳ ତ କିଛି ଗପ ଥାଏ ଯେମିତି ଜେଜେମାଙ୍କ ପାଖରେ ବସି ରାମାୟଣ ମହାଭାରତ ବୁଢ଼ୀ ରାକ୍ଷ ଶିକ୍ଷା ଶୁଣି ବିକ୍ରମ ବେତାଳ ଏସବୁ ଗପ ଶୁଣିବାର ମଜା ହିଁ ନିଆରା।
ଖରା ପିଇବା ଛାତ ଉପରେ ଖରା ଛା ଶୀ ଶୀତ ଦିନରେ ଛାତ ଉପ ଉପରେ ଖରାବେେଳେ ବସି ବାଦାମ ଖାଇବା ଆଉ ଖରା ପ ପଖାଳ ଖାଇବା ସେଟା କିଛି ନିଆରା।
ଆଚ୍ଛା ଶୀତ ଦିନରେ ତ ଦେଖିବୁ ମାନେ ଯେମିତି ଖରାଦିନେ ଯେମିତି ଆମ କାଉ ଯେମିତି ତାର ଚମଡ଼ାଟା ଯେ ଚିକ୍ ଚିକ୍ ଦେଖାଯାଏ। ଆଉ ଆମର ରଙ୍ଗ ଟା ବହୁତ କାଉର ଯେମିତି ଖରାଦିନେ ଆମ ରୂପ ନେଇଯାଏ ଆମେ ତା ରୂପ ନେଇଯା ଶୀତଦିନେ ସେମିତି କାଉ ଆମକୁ ତା ରୂପ ଦେଇଦିଏ ଆଉ ଆମେ କାଉର ରୂପକୁ ନେଇ ଆସୁ। ଯେମିତି ଦେହ ତ ଯେମିତି ଶୁଖିଲା ଶୁଖିଲା ଟାଉଁସିିଆ ଲାଗେ। ହଁ ସେଇ ଭଳିଆ ଏସବୁ ଶୀତ ଦିନରେ ଦେଖାଯାଏ ଆଉ। ହଁ ଶୀତଦିନେ ସୁସ୍ଥ ରହିବା ପାଇଁ କିଛିଟା ଟିପ୍ସ ଅଛି।
ହଁ ତେଲ ମସଲା ହୁଁ ତେଲ ମାଲିସ୍ ଗାଧୋଇବା ଆଗରୁ ସୋରିଷ ତେଲ ମାଲିସ୍ କଲେ ଚମ ଫାଟେନି ଆଉ
ହଁ
ଗରମ ପାଣି ସକାଳେ ଉଷୁମ ପାଣିରେ ହେ ମହୁ, ଲେମ୍ବୁ ପିଇଲେ ଥଣ୍ଡା ହେବନି।
ହଁ ଯେମିତି ରାଶି ଲଡୁ ବି ଅଛି ରାଶି ଗୁଡ ଖାଇଲେ ଦେହ ଗରମ ବି ରୁହେ ଥଣ୍ଡା ବି ଲାଗେନି ସେମିତି ଶୀତଦିନ ତ ଏମିତି ତ ମାନେ ବ୍ୟାୟାମ ଯେଉଁଟା କୁହନ୍ତି ସକାଳୁ କରିବା କଥା ସବୁଦିନେ ଖାଲି ଶୀତଦିନ ପାଇଁ ନୁହେଁ ଆଉ ଶୀତଦିନ ତ ବିଶେଷ କରି ଆଳସ୍ୟ ଯେମିତି ନ ଲାଗିବ ଦୁର୍ବଳ ନ ଲାଗିବ ଆଉ ଅଳସୁଆ ବି ନ ଲାଗିବ ସେଥିପାଇଁ ସକାଳୁ ଉଠି ବ୍ୟାୟାମ କରିବା ବି ଉଚିତ୍। ସକାଳେ ଚାଲିବା ଆଉ ଯୋଗ କରିବା ବି ଠିକ୍।
ଆଉ ଶୀତଋତୁ ମାନେ କମ୍ବଳ ପ୍ଲସ ପିଠା ପ୍ଲସ୍ ପିକନିକ ପ୍ଲସ ମେଳା ଗରମ ଦିନରେ ଝାଳ ବର୍ଷା ଦିନର କାଦୁଅ ପରି ଶୀତ ଦିନର ଆଳ
ହୁଁ
ଆରାମ ନେଇକି ଆସେ ସେଥିପାଇଁ ତ କୁହାଯାଏ ଶ ତ ଯାଉ ଯାଉ କହିଲେ ବି ମନ ଖରାପ ଲାଗେ।
ହଁ
ବସ ଶୀତ ଋତୁ ଆମକୁ ଶୀତନ ର କେଉଁଟା ସବୁଠାରୁ ଭଲ ଲାଗେ? ପିଠା ଖାଇ ପୁ ନା କମ୍ବଳ ତଳେ ଶୋଇବା ନା ଦାରିଙ୍ଗୀ ବାଡ଼ି ବୁଲି ଯାଇ ଯାଇଛୁ କି କେବେ?
ନାଇଁ କେବେ ଯାଇନି। କ ଶୀତ ଋତୁ ମାନେ ତା ସହିତ ଶୀତ ଋତୁ କହିବାକୁ ଗଲେ ଖାସ୍ କରି କମଳ ତା ସହିତ ପିଠା ଆଉ ପିକନିକ। ଆଉ ମେଳା ଏସବୁ ତ ଶୀତ ଦିନର ପୁରା କହିବାକୁ ଗଲେ ମୁଖ୍ୟ ଯେମିତି ଗରମ ଦିନର ଝାଳ ଅ ବର୍ଷା ଦିନର କାଦୁ